ହେଲୋ,
ହାଲୋ,
ହୁଁ, ଆଉ କଣ କରୁଚ? ଇଏ, କିଛି ନା! କିଛି ନା ଏଇଟି ଏଇଟି ବସଥିଲୁ ଆଉ।
ଆଉ, ଏତେଦିନ ପରେ କେମିତି ଫୋନ୍ ଆସିଲା?
ଏ ଖରା ଗରମ ହଉଛି ଯେ ମୁଁ ଏଇଡା ଆସି ଟିକେ ବସିଥିଲି ମୁଁ ଦେଖିବା ଘରେ
କଥା କହୁଛ ମୁଁ ତ ପୁରା ମାନେ ଅବସ୍ଥା ଖରାପ ହେଇଯାଇଛି ପୁରା ଝାଳରେ ଗାଧେଇ କି ମୋ ଫ୍ୟାନ୍ ଆଗରେ ପୁରା ବସି ଛି ଦିଟା ଫ୍ୟାନ୍ ଲଗେଇକି ଓଃ ରହିହଉନି ବିଲକୁଲ ବି ଉଃ।
ନା ବହୁତ ଗରମ ଏ ତମର ରହିବନି ମାନେ ତମର ବା ଏସି ଲାଗିଛି।
ଏସି ଲାଗିଛି ଯେ ଲାଇନ ତ ନାହିଁ ନା ଇନଭର୍ଟର ରେ ଥୋଡ଼ି ନା ଏସି ଚାଲିବ।
ହ ହଁ ଲାଇନ୍ ନାହିଁ ସେ ଗୋଟ କଥା ହଁ ଠିକ୍ ଅଛି। ଯାହାହେଲେ ତମ ଅପକ୍ଷା ଆମର ବହୁତ ଗରମ ଲାଗୁଛି।
ତ ସେଇଟା ତ ମେନ୍ ଜିନିଷ ନା ତୁମେ ଦେ ଏସି ଲାଗିଛି ଅଲଗା କଥା ଠିକ ଅଛି କିନ୍ତୁ ମେନ କଣ ଲାଇନ ହିଁ ଯଦି ନଥିବ ତମେ ସେ ଏସିି ବି କିଛି ବି ତାର ତାପରେ ପୁଣି ଏ ଯୋଉ ଗରମ ପବନ ବାଡଉଛି ଯେ ଖାଲି ସେଇ ଯୋଉ ଫ୍ୟାନ୍ ଚଲାଇଦେଲା ବେଳକୁ ଛାତ ଉପରୁ ଖାଲି ଗରମ ପବନଗୁଡା ଟାଣୁଛି।
ହୁଁ, ହଁପା ବହୁତ ଗରମ ଲାଗୁଛି ସେ ତାପରେ ଆରେ ସେଇଟା ତ ସେଇଟା ଯା ତମେ ଆସିଲାବେଳକୁ ଟିକେ ଥଣ୍ଡା ଲାଗୁଥିବ,। ଆଉ, କିନ୍ତୁ ଆମର ଏଇଆଡ଼େ କଣ ପୂରା ପଥର ଜାଗା ନା ସେ ପୁରା ତାତ
ନାଇଁ ଏଠୁ ଗୋଟେ ସେ କଣ କହିଲ ଆଗରୁ ଗୋଟେ ଥିଲା ଏମିତି ହଁ ଠିକ ଅଛି ଆମେ ଏସି ଲଗେଇ ଦଉଥିଲେ ଅଧଘଣ୍ଟ ଭଳିଆ ପୁରା ଥଣ୍ଡା ହେଇଯାଉଥିଲା। ଏସି ବନ୍ଦ କରିଦେଇ, ତାପରେ ଶାନ୍ତିରେ ଶୋଇଯାଉଥିଲେ ଏବେ କିନ୍ତୁ ତୁମେ ଯୋଉ କହୁନନା କିଯେ ଏସି ଲାଗୁଛି ଟିକେ ଥଣ୍ଡା ଥଣ୍ଡା ରହୁଥିବ ବୋଲି, ଏସି ଯେତିକି ଟାଇମ ଚାଲୁଛି ସେତିକି ତିକି ଟାଇମ ଥଣ୍ଡା ହଉଛି ଏସି ବନ୍ଦ ହେଲା ମାନେ ପୁଣି ଗରମ ଷ୍ଟାଟ ହଉଛି ମାନେ ତୁମକୁ ଯେତିକି ଟାଇମ୍ ଶୋଇବାର ଅଛି ତୁମେ ସେତିକି ଟାଇମ୍ ହିଁ, ଏସି ଚଲେଇକି ଶୋଇବ। ମାନେ ଏତେ ଗରମ।
ଝିଲି ହଁ ଯେ ଯାହା ହଁ ଏତେ ଗରମ ଆଉ ତା ଗରମ ହଉଛି ଆଉ। ଆଉ ଇଏ ହବନି ନା? କିନ୍ତୁ ଏୟା ଉଁ ମ କଣ୍ଟ୍ରୋଲଲେସ ମାନେ କଣକହିଲ ମାର୍ବଲ, ଫାର୍ବଲ, ପୁରା ତା ତାତି ଯାଉଛି ଯେ ଆଉ ଖରାରେ ବି ଶୋଇ ହଉନି କି ରାତିରେ ବି ଶୋଇ ହଉନି ଟୋଟାଲ ଶୋଇ ହିଁ ହଉନି ଆଉ ବର୍ଷା ଫର୍ଷା ହେଲେ ଗୋଟେ କଣ ଲାଗନ୍ତା ହଲେ ବର୍ଷା ଫର୍ଷା ହିଁ ହଉନି।
ହୁଁ ବର୍ଷା ତମର ଶାଡେ ହଉନି ନା? ଆମର କାଲି ବହୁତ ଜୋରସେ ବର୍ଷା ହେଇଥିଲା ବହୁତ ଜୋରସେ ମାନେ ଆମ ଏପଟରେ ଏତେ ବର୍ଷା ମାନେ ମୁଁ ଫାଷ୍ଟ ଟାଇମ ଦେଖିଲି। ବର୍ଷାକୁ ସେ ଯେଉଁ ପବନ ଟା ମାନେ ଗୋଟେ ବାତ୍ୟା ଟାଇପର ଗୋଟେ ଫିଲ୍ ଆସୁଥିଲା।
ହଁ, ସେଇଆ ହେଇଥିବ, ମୁଁ କଣ କଲି ନା ଯୋଉ ଆମର ବି କାଲି ବର୍ଷା ହେଇଥିଲା ଯେ, ହେଲେ ଏତେ ନୁହେଁ, ପବନଟିକେ ଜୋର ସେ ହେଲା ତାପରେ ଝିପଝିପ, ଝିପଝିପ, କେତେ ସମୟ ପକେଇଲା ଘଣ୍ଟାଟେ ଭଳିଆ ତାପରେ ପୁଣି ଛାଡିଗଲା ଆଉ। ଟିକେ ଯୋର ସେ ସିନା ବର୍ଷା ଟା ନାଦିଦେଲେ ଥଣ୍ଡା ଥଣ୍ଡା ଲାଗନ୍ତା କି ଯାହାହୁଅନ୍ତା ସବୁଠୁ ବେଷ୍ଟ ହଉଛି ଶୀତ ଦିନ ଏ କିଛି ନାହିଁ ବର୍ଷା ନାହିଁ ଖରା ନାହିଁ କିଛି ନାହିଁ ଥଣ୍ଡା ଲାଗୁ ଥୁ ବେଶୀ ବି ଇଏ ଲାଗୁନଥିବ ଭଲ ଲାଗୁଥିବ।
ୱାକଚୁଆଲି ଦେଖିବାକୁ ଗଲେ, ହଁ ତୁମମାନଙ୍କ ପାଇଁ ଠିକ ଆମ ଖୁବି ଭଲ ସମସ୍ତଙ୍କୁ ଶୀତ ଦିନଟା ଆକ୍ଚୁଆଲି ଭଲ କିନ୍ତୁ ମେନ୍ ଗୋଟେ ପ୍ରୋବ୍ଲେମ୍ କଣ କହିଲ ଝିଅ, ଝିଅମାନେ ତମେ କଣ କଲ, ତମେ ତମର କାମ ଫାମ ଯାହାବି କଲ ଇଏ କଲ ତାପରେ କଣ ରାତିରେ ଘୋଡ଼େଇ ଘୋଡ଼ା ହେଇକି ଶୋଇଲା ବେଳକୁ ଟିକେ ଭଲ ଲାଗୁଥିବ। ଆମର କଣ ଟିକେ ବାହାରକୁ ବାହାରିବାକୁ ପଡୁଛି କାମ କୁ ଆସିବାକୁ ପଡୁଛି। ତାପରେ ସନ୍ଧ୍ୟାବେଳେ ଗଲାବେଳେ ଅବସ ଅବସ୍ଥା ଖରାପ ହେଇଯାଉଛି ଆଉ ନହେଲେ ଏତିକି କଣ ରାତିରେ ଖାଇ ପିଇକି ପୁରା ମସ୍ତ ସେ ନି ଦ ଗୋଟେ ଅଲଗା ପ୍ରକାର ପୁରା ହୁଏ।
ହୁଁ।
ହଁ। ତୁ ଶୀତ ଦିନ ତ ଭଲ ବହୁତ ବହୁତ ଭଲ କିନ୍ତୁ ଆକ୍ଚୁଆଲି ଯଦି ମୁଁ କହିବି ତାହେଲେ ମୋତେ ଶୀତଦିନ ବହୁତ ଭଲ ଲାଗେ କିନ୍ତୁ ତାଠାରୁ ଟିକେ ଉପରେ ରହିବ ବର୍ଷା।
ବର୍ଷା ଦିନ ଭଲ ମାନେ ଖରାପ ନୁହେଁ ସବୁରୁ ମାନେ ସବୁ ଋତୁ ଗୁରା ଭଲ କିନ୍ତୁ ମାନେ ଏଇଆ ଖ ଏଇତ ଖରା ଦିନ ଭଲ ନୁହେଁ କି ସବୁ ଭଲ ସବୁଆଡେ ଭଲ ସଫା ଥିବ ସବୁଥିବ।
ଏଟା ଦେଖିବାକୁ ଗଲେ ଅ ସବୁ ବର୍ଷ ଅପେକ୍ଷା ଏ ବର୍ଷ ଶୀତ ବହୁତ କମ ଥିଲା ବୋଲି ସମସ୍ତେ ଭାବୁଥିଲେ। ହଠାତ୍ ପୁରା କମିଗଲା। ତାପରେ ସେ ଯୋଉ ଦି ତିନି ଦିନି ପରେ ଏମିତି ଶୀତ ହବା ଷ୍ଟାର୍ଟ ହେଲା ଯେ ପୁରା ମାନେ ସମ୍ଭାଳି ହିଁ ହେଲାନି ଗୋଟେ ଗୋଟେ ଜାଗାରେ ମାନେତମେ ନ୍ୟୁଜରେ ଦେଖି ମେ ବି ଏଇ ଯଉ ଆମର ଯୋଉ ସମ୍ବଲପୁର ମୟୂରଭଞ୍ଜ ଏଇ ସବୁ ଜାଗାରେ ବରଫ ବି ପଡିଥିଲା ଜାଣିଛ ନା? ତ ଓଡିଶାରେ କୋଉଠି ବି ବରଫ ପଡିବାର ଫାଷ୍ଟ ଟାଇମ ସିଏ ଗୋଟେ ଜିନିଷ ସିଏ ଗଲା। ତାପରେ ସେମିତି ଶୀତ ଋତୁ ଯେମିତି ଗଲା ଖରା ବି ସେମିତି ଆ ଶୁଣୁ ମାନେ କଣ କହନା ଯେମିତି ଶୀତ ହେଇଛି ଖରା ବି ଏ ବର୍ଷ ସେମିତି ପୁରା ହାଇଏଷ୍ଟ ରେକର୍ଡ।
ହୁଁ।
ତାପରେ ମେ ବି ସେଠି ଶୀତ ବି ସେମତି ହେଇଛି ଖରା ବି ସେମିତି ହେଇଛି ତାହେଲେ ବର୍ଷା ବି ଅବିଅସ୍ଲି ସେମିତି ହିଁ ହବ।
ହଁ କିନ୍ତୁ କାହିଁ ବର୍ଷା କୋଉଠି ହେଇଛି କି?
ଆରେ ଗରମ କଉ ଗଲାଣି ଏଇଟା ତ ମେ ମାସ ନା ଜୁନ ଅଛି ଜୁଲାଇ ଅଛି।
ହୁଁ।
ରଜ ବେଳେ ବର୍ଷା ପାଗ ଟିକେ ଆସେ ରଜ ବେଳକୁ ଟିକେ ମାନେ ବର୍ଷା ଟିକେ ଟିକେ ହୁଏ। ନହେଲେ ଏବେ ନହେଲେ ବର୍ଷା ତ ଯାଇକି ଅ ଅଛି ଆମର ଅଗଷ୍ଟ ସେପ୍ଟେମ୍ବର ଅକ୍ଟୋବର ଯାଏଁ ଅଛି ତାପରେ ଅକ୍ଟୋବର ଠାରୁ ଅକ୍ଟୋବର ଶୀତ କମ ମାନେ ଯୋଉ ବର୍ଷା କମିବ ତାପରେ ଧୀରେ ଧୀରେ ଧୀରେ ଧୀରେ ସେ ବର୍ଷା ଟା ଶୀତରେ ପରିଣତ ହେଇ ହେଇଯିବ ହୁଁ ମତେ କିନ୍ତୁ ଆକ୍ଚୁଆଲି ବର୍ଷାର ଦ୍ଵାରା ବହୁତ ବଢିଆ ଲାଗେ କଣ କହିଲ ଆଇଦର ଯଦି ବି କାମ ଥିବ ଯାହା ବି ଥିବ ଠିକ୍ ଅଛି ଠିକ ଅଛି କାମ ଷ୍ଟୋର ରେ ହଉଥିବ ବାହାରକୁ କୁଆଡେ ଯିବାକୁ ବି ପଡିବନି ଇଏ ହବାକୁ ପଡିବନି ତୁମେ ତାପରେ ଘରକୁ ଆସିଲ ବର୍ଷା ଦୁରା କନ ଛୁଟି ଫୁଟି ଥିବ ଯଦି ମାନେ ସମସ୍ତଙ୍କୁ ତମେ ଘରେ ପାଇବ ଗୋଟେ ନଥାଏ ଗୋଟେ ଜଏଣ୍ଟ ଫାମିଲି ତୁମର ତ ଜଏଣ୍ଟ ଫାମିଲି ନା ତୁମେ ବି ଏଇ ଜିନିଷ ଟା ଫିଲ୍ କରିଥିବ କି ଯେ ହଁ ମାନେ କଣ କହିଲ ବର୍ଷା ଋତୁ ସମସ୍ତେ ଗୋଟେ ଜାଗା ରେ ଏକାଠି ହୋଇ ବସିିଥିବେ କଥାବାର୍ତ୍ତା ହଉଥିବେ କିଛି ଗୋଟେ ପକୁଡି ଫୁକୁଡି କଣ ଗୋଟେ ଛଣା ଛଣି ଖାଇବା ପିଇବା
ହଁ ସେଇଟା ଭଲ ଲାଗେ କିନ୍ତୁ ଏ ଯେଉଁ ସବୁଠୁ ବେଶୀ ହେଲା କି ଯେଉଁ ବାହାରକୁ ଆସିକି ସବୁ ଯେଉଁ ବର୍ଷେ ପବନ ଘର ଫର ସବୁ ପୁରା ପୁରା ମାନେ ଯେତେବଳେ ଇଏ ହେଇଯିବ ତାପରେ ଯୋଉ ସବୁଆଡ଼େ ଓଦା ଫଦା କାଦୁଅ ଫାଦୁଅ
ହଁ ସବୁ ଜିନିଷ ଟା ଅଧିକ ହେଲେ ସ ଖରାପ ତୁମେ କହୁଛ ଶୀତ ଋତୁ ତମକୁ ଭଲ ଲାଗେ ସେ ତଡ଼ା ଯଦି ଲିମିଟ୍ ବାହାର ହବ ତ ମୁଁ କଣ ଭଲ କି
ନା ଭଲ ଲାଗେ ମାନେ କହୁଛି ସବୁ ଋତୁରା ଭଲ ଲାଗେ ମୁଁ ତ କହିଲି ନା ସବୁ ଋତୁ ଭଲ। କିନ୍ତୁ ନେଇଆ ପୁଣି ଅତ୍ୟଧିକରେ ଟିକେ ଏଇଆ ଆଉ।
ହଁ ସବୁ ଜିନିଷ ଟା ଲିମିଟ୍ ରେ ରହିବା ଦରକାର ନା ଅଧିକ ହେଲେ ତ ଖରାପ ଆଉ। ଭଲ ସବୁ ଖରାପ ବି ସବୁ।
ହୁଁ
ଉଁ ଏବେ ଯେମିତି ଗରମର ମଜା ନଉଛ ତାପରେ ଆଉ କିଛିଟା ତିନଟା ଚାରିଟା ମାସ ୱେଟ୍ କର ପୁଣି ଶୀ ଏତଲ ମଜା ନବ ଆଉ କଣ ତମ ଫେଭରାଇଟ୍ ଋତ ତ ଆସୁଛି ଆଉ।
ହୁଁ ଶୀତ ତ ଆସିବ ତ ବର୍ଷା ସିନା ଗଲେ ଶୀ ଶୀତ ଋତୁ ଆସିବ ଖାଲି
ତାପରେ ଆଉ ଗୋଟେ ପ୍ଲସ୍ ପଏଣ୍ଟ କଣ କହିଲ ଶୀତ ଋତୁଟା ତୁମ ଭେଜିଟେରିଆନ୍ ମାନଙ୍କ ପାଇଁ ଭଲ।
ଶୀତ ଋତୁରେ ହିଁ ତ ସବୁଠାରୁ ଅଧିକ ପରିବା ବାହାରେ ନା। ସେତେବେଳେ ଶସ୍ତା ହେଇଯାଏ ଟିକେ ପରିବାଟା। ସବୁ ଭଲ ଭଲ ପନିପରିବା ସବୁ ବାହାରିବ ପୋଟଳ ବାହାରିବ ଆ କୋବି ବାହାରିବ ଆଉ ଆମର ଆର କଣ ତ ଯୋଉ ହଁ ଏଗୁଡା ସବୁ ବାହାରେ ନା
ଭଲ ଲାଗେ ମତେ କିନ୍ତୁ ଶୀତ ଦିନ ହଁ ଭଲ ଲାଗେ ବର୍ଷା ଋତରେ ବି ସବୁ ଗଛ ପଛ ଓ କଣ ବର୍ଷା ଋତୁରେ ଏଇଆ କଣ ସବୁଆଡେ ଯୁଆଡେ ଅନେଇବୁ ପୁରା ଗ୍ରୀନ୍ ଗ୍ରୀନ୍ ଦେଖାଯାଉଥିବ ପୁରା। ଆରେ କଣ ଗଛପଛରା ଯୋଉରା ମଳି ଗୁଡା ଯାଇଥିବ ସବୁ ବଞ୍ଚି ଯାଇଥିବ।
ପରେ
ହଁ ବର୍ଷା ଛାଡିବାର କିଛି ସମୟ ନୁହେଁ କି ଆଉ କଣ ବର୍ଷା ହଉଥିବ କି ଆଉ କଣ ସବୁ ତ ଦେଖା ହଉଥିବ ଇଏ।
ଟିକେ ଧୋଇ ହେଇଯାଏ ପତ୍ର ଫତ୍ର ଗୁଡା ଆଉ ତାପରେ ବେଳେ ବଳେ ଇନ୍ଦ୍ରଧନୁ ବି ବାହାରେ ନା। ଆଉ ଇନ୍ଦ୍ରଧନୁ ବାହାରୁନେହି ଥିଲା ଗୋଟେ ଟାଇମ୍ ବାହାରୁଥିଲା।
ହଁ କେବେଠୁ ମୁଁ ବି କାଇଁ ଦେଖିନି, ମଝିରେ
ମେ ବି ହଉଥିବ ତୁମ ବର୍ଷା ଇନ୍ଦ୍ରଧନୁ ଯେତେବେଳୁ ବାହାରିବାଳୁ ବର୍ଷା ହବ ସାଙ୍ଗେ ସାଙ୍ଗେ ଛାଡ଼ିବ ତ ସାଙ୍ଗେ ସାଙ୍ଗେ ଖରା ହେବ ତାପରେ ଯାଇଁକିରା ତମେ ଦେଖା ହବ।
ହୁଁ, ହୁଁ, ହୁଁ।
ସେଇ ଟାଇମ୍ ରେ ଦେଖା ହୁଏ ଆ ଇଏ ତ ବର୍ଷା ତ ହଉଛି ଯେ କଣ୍ଟିନ୍ୟୁ ହଉଛି ଆଉ କଣ ଇନ୍ଦ୍ରଧନୁ ଦେଖିବ ଯେ ତୁମେ।
କାଇଁ ଆମର ତ କଣ୍ଟିନୁ ଆମର ବର୍ଷା ହିଁ ହଉନି। ତମର ଯହାହଉ ବର୍ଷା ଫର୍ଷା ହଉଛି। ଟିକେ ଥଣ୍ଡା ଥଣ୍ଡା ଲାଗୁଛି ନା କାଲି ଯୋଉ ବର୍ଷା ହେଇଛି ଥଣ୍ଡା ଲୁଗୁଛି।
ହଁ, ହଁ, ଆଜି ଟି କେମାନେେ ଗୋଟେ କଣ କହିଲ ଟିକଏ ଲିମିଟ୍ ଅଛି। ତଥାପି କାଇଁ ମାନେ ଗୋଟେ ଗୁଳିଗୁଳି ହବା ଟିକେ ଷ୍ଟାର୍ଟ ହେଇଗଲାଣି ଫୁଣି।
କାଇଁ ମତେ ତ କାଇଁ କିଛି ଲାଗୁନି ମାନେ ଟି କେ ହାଲକା ହଁ ରେ ଖରା କିନ୍ତୁ ଉଁ ମାନେ ବହୁତୁ ଗୁଳୁ ଗୁଳି ବହୁତ ହଉଛି ଏତେ ବୋ
ଗୁଳୁ ଗୁଳିଟା ଯୋଉଟା ମାନେ
ହଁ ଗୁଳୁ ଗୁଳୁଟା ହଉଛି ପା ମାନେ ଆଜି ମୁଁ ପା ଭା କୁଆଡେ ଯାଇଥିଲି ମୁଁ ପୁରା ଫିଲ୍ କରିଛି ଠିକ୍ ଆ ଆଆ ଯେତେବେଳେ ଗୋଟେ ପାଖାପାଖି ଆସିଥିଲା ସେତଳେ ପୁରା ଗରମ ଗ୍ୟାସ୍ ଭଳିଆ ପୁରା ଲାଗିଲା ହେତୋଳେ।
ଉ ହୁଁ ତୁମେ କଣ ଡେଲି ମାର୍କେଟ୍ ଯାଉଛ?
ନାଇଁ ମାନେ ହଁମ୍ ହଁମ୍ କହିବାକୁ ଗଲେ ତ ଡେଲି କିନ୍ତୁ ଉଁ ଏମିତି ମଝିରେ ମଝିରେ ଯେତଳେ କାମ ନାହିଁ ଯାଉନି। ଯେତଳେ କାମ ହେନେ ଯାଉଛି ଏମିତି ଆଉ ନାଇଁ ଟେଲରିଂ ଶିଖିଛି।
ମୁଁ ସିଲେଇ
ହଁ
ଉୁଁ ହୁଁ ସେଟା କଣ ଡେଲି ଯିବା ପାଇଁ କମ୍ପଲସରି ମାନେ ବାଧ୍ୟ?
ଶିଖୁଛି ନା। ବାଧ୍ୟ ନୁହେଁ ବାଧ୍ୟ ନୁହେଁ ମାନେ ମୋ ଇଚ୍ଛା ଯେବେ ହବ ମୁଁ ଯିବି।
ନା ମାନେ ସେଇ କଥା କହୁଥିଲେ ଯୋଉ ଖରା ଯେମିତି ହଉଚି ମାନେ
ନା ନା ସେମିତି ବାଧ୍ୟ ନାଇଁ କି ବାଧ୍ୟ ନୁହଁ ହେଲା। ମାନେ ମୋର ଧର ଆଜି କାମ ଅଛି ତ ମୁଁ ଆଜି ମୁଁ ଯିବି ଧର ମୋର ମୁଁ ଯଦି ଚାହିଁବି ଆଜି ମୋ କାମ ଅଛି ତଥାପି ମୁଁ ଯିବିନି ତ ମୁଁ ନ ଯିବି ସେଥିରେ ବାଧ୍ୟ ନାହିଁ।
ତାହେଲେ ସେମତି ଦେଖିବାକୁ ଗଲେ ତମକୁ ବିଲକୁଲ ଇଚ୍ଛା ହଉନଥିବ ଖରାରେ ଜମା ଆସିବା ପାଇଁ ମାର୍କେଟକୁ
ହଁ ସେମିତି କିନ୍ତୁ ମତେ କାମ ଯୋଉ ଦିନ ଥାଏ ସେ ଖରା ହେଲେ ବି ମତେ ଯିବାକୁ ମାନେ ମତେ କାହିଁକି କାମ ହିଁ ଯିଏ ଆସିଥିବ ମାନେ ତେ ଦବାକୁ ହବ ଦବାକୁ ହବ ମାନେ ତ ମତେ ଯିବାକୁ ହବ। ଅସ୍ତ୍ର ଫସ୍ତ୍ର ଆଣିବାକୁ ପଡେ ତ ସୂତାଫୁତା ଆଣିବାକୁ ପଡେ ତ ଯିବାକୁ ପଡେ।
ଏବେ ତ ଲାଇନ ବି ନାହିଁ ନା। ମୋତେ ବି ଘରେ ଗୋଟେ ଲମ୍ବା ଲିଷ୍ଟ ଦେଇଦେଇଚନ୍ତି କେତେ କଣ ଜିନିଷ ଟିକେ ଆସିବାର ଅଛି ମୋତେ ବି ମାର୍କେଟ୍ ଯିବାକୁ ହବ। ଜମା ଇଚ୍ଛା ହିଁ ହଉନି।
ହୁଁ ସନ୍ଧ୍ୟାବେଳେ ଆଉ ଆଉ ଘଣ୍ଟାଟେ ଗଲେ ଏବେଠୁ କହିଆକୁ ଗଲେ ହାଲକା ହଲକା ଖରାପ ଆଉ। ଗଲାଣି ଆଉ ଅଳ୍ପ ଅଛି ଆଉ କିଛ ସମୟ ପରେ ହେଇଯିବ।
ସକାଳେ ଆଣିବା ପାଇଁ ମୁଁ ଭୁଲି ଯାଇଥିଲି ଏବେ ଯିବାକୁ ପଡିବ ଆଉ।
ହଁ ହଁ ହଁ ଯାଇକି ନେଇ ଆସିବା ଆଉ ହେଇଗଲାଣି ତ ପାଞ୍ଚ ତ ହବ ଆଉ। ହବ ଯାଇନି
ହୁଁ ଅବଶ୍ୟ ଟାଇମ ହେଇଗଲାଣି ହଉ ନହେଲେ ମୁଁ ଯିବି ଭାବୁଚି ଏବେ ଆଉ।
ହଁ ହଉ ଠିକ୍ ଅଛି ହଉ ତମେ ଯାଅ ମୁଁ ପରେ କରିବି ଏଁ
ହୁଁ ହୁଁ ହୁଁ ପରେ କଥା ହଉ ହଉ ହୁଁ ହଉ।